ହୁଁ ହୁଁ।
ଟିଭି ଲଗେଇନୁ?
ହେଲା କଣ? ମତେ ଯଦି ଏତେ କହୁଛ ଚାଲ ଟିଭିଟା ଯାଇକି ଲଗେଇ ଦଉଛି ଆଉ।
ମତେ ଦେଇଦେଲୋ।
ହଁ
ସାଙ୍ଗ ସାଙ୍ଗ ନ ରହିଲା ଆଉ
ସାଙ୍ଗ ତୁ ଆ ଗରେ ନାହିଁ କିଛି
ଶୁଣେ ଇଏ ଆସିିବୁ ଦୁର୍ଗା ପୂଜାକୁ?
ଛାଡୁନି କୁଆଡେ। ବୁଝିଲୁ।
ଆସିଥିଲେ ହେଇଥାନ୍ତି ବୁଲାବୁଲି କରିଥାନ୍ତେ। ଖା ପି କରିଥାନ୍ତେ ଆସିଥାନ୍ତୁ।
ମୁଁ ଯେମିତି ବନ୍ଧକ ପଢିଛି ଆଙ୍କ ପାଖରେ ଛାଡିୁ ନାହାନ୍ତି କୁଆଡେ।
ବିଚରା କେତେ ଗାଳି ଖାଇଲେଣି ଆଉ କିଏ ହେଇଥିଲେ ନେଇଯାଆନ୍ତାଣି ଏତେବେଳକୁ।
ସେ ସମସ୍ତେ ନବ।
ଜିଦି ମାନେ ପ୍ରବଳ।
ସିଏ ଯିଦି କୁ ମୋର ବି ଯିଦି ସେମିତି। ମୋ ଆନିବର୍ସରୀ ଆସୁଛି କିଛି ଗୋଟେ ଦବନି।
ମୁଁ ତ ଏପର୍ଯ୍ୟନ୍ତ ଗୋଟେ ଗୋଲାପ ପାଇନି ହଁ ହଉ ଦେଖିବା ତତେ କଣ ମିଳୁଛି।
ତୋର ବାହାଘରକୁ ଏବେ ଦି ବର୍ଷ ହେଇଛି।
ହେଲେ ବି କଣ ଟା ଗୋଟେ ନେଇଥିବୁ ତ ଛଅ ବର୍ଷ ଭିତରେ?
ହଉ। ମେଡିକାଲ ଛଡା ମୁଁ ଆଉ କୁଆଡେ ଯାଇଛି।
ହୁଁ
କିଛି ଦେଉନାହାନ୍ତି ସେମି ପୁଛ ପୁଛର ଡାଇଲଗ ଏଇଟା ହେଲା
ତୋର ତିରିଶି ରେ ନା ଅନିବାର୍ସରୀ
ଅନିବାର୍ସରୀ ନା ବିବାହ ବାର୍ଷିକେ
ହଉ ଆସିବୁ ମୋର କେତେବେଲ ଜୁଲାଇ ଏଗାର ଏଗାର ଵା ଶଳା ମତେ ତୁ ଇଏ କରିଦଉଛୁ ହୁହ କଣ କହୁଛ କହିଲୁ ଯୋଉ ସାବୁନ ଚଣା କେମତି କରୁଛ କଣ ମସଲା ଦେଇଛି
କଣ
କାବୁଳି ଚଣା ନଡିଆ ଫଡିଆ ପକାଉଛୁ
ନାହିଁ ମୁଁ ନର୍ମାଲ ଅଦା ରସୁଣର ଉଁ ଉଁ ବଟା ଆଉ ସେଥିରେ ଗୋଟା ମସଲା ହେଟା ଟିକେ ପକେଇ ଦେବି ଆଉ ପିଆଜ ଟମାଟୋ ବାସ ଏତିକି ଆଉ କିଛି ନାହି
ହ ତା ରୁଟି ନା ପୁରି
ରୁଟି
ଏ ରୁଟି ଆଉ ଫୁଲକା ଭିତରେ କଣ ପାର୍ଥକ୍ୟ କଣ ମାନେ ରୁଟି ବି ତ ଫୁଲୁଛି ଆଉ ଫୁଲ
ସେମ ସବୁ
ଆଉ ଯୋଉ କହୁଛନ୍ତି ଫୁଲକା
ସେ
ଫୁଲକା ଗୋଟେ ଏଠିକି ନଅ ଟଙ୍କା
ହୁ
ରୋଷେଇ କେତେବେଳେ କରିବୁ କେତେବେଳେ ଖାଇବୁ ବାରଟା ହେଲାଣି ବାରଟା ହେଲାଣି ଲୋ କେତେବେଳେ କରିବୁ କେତେବେଳେ ଖାଇବୁ
ବସେଇଛି
ଓହୋ ଫୁଲକୋବି ନା ବନ୍ଧାକୋବି
ଫୁଲକୋବି
ହୁଁ ଆଉ କିଛି କରିବୁନି ଖାଲି ଫୁଲକୋବି ଆଉ ଭା
ଡାଲି ଆଉ ଅଣ୍ଡା ଅଛି ଅଣ୍ଡା ଭ ଦେବି ଫୁଲକୋବି ଆଳୁର କଷା କରିବି ଆଉ କାଳି ମି ଏ ଆମ ୱନର ଅଙ୍କଲ ବି ଦେଉଛି ନା ଆ ସେ ନାହାନ୍ ସେ ଯାଏ ତାଙ୍କ ଝିଅ ପାଖକୁ ଏଇଟା ସେ ବଡ଼ପୁଅର
ଓହ
ସେ ଚାକିରୀ କରୁଛି
ହୁଁ
କୋଟ ରେ ଲୋଅର କୋଟ ହୁଁ
କୋଉ ପୋଶିସନ ଟା
ଆଁ
କଣ ଅଛି
କ୍ଲର୍କ ଅଛି ପ୍ରିଅର୍ ଥିଲା ପ୍ରିଓର ରେ ରିଜାଇନ୍ ଦେଇ କିନା ଏବେ ପାଇଲା କୋ କୋର୍ଟରେ ପାଇଗଲା କ୍ଲର୍କ ରେ ଯେ ସେଇଥୀରେ ଅଛି ଫେର୍ ତାକୁ ରିଜାଇନ ଦେଇଦବ ଯଦି ଶିଯିଏଲ୍ ପାଇଗଲା ତ
ଆଚ୍ଛା
ବଢିଆ ପଢୁଛି ଯୋଉ ଏକ୍ସାମ ଦଉଛି ସବୁଥରେ
ଉତ୍ତୀର୍ଣ୍ଣ ସବୁ ଥୀରେ ଉତ୍ତୀର୍ଣ୍ଣ। ଆଉ ଥରେ ଜାଣିଛ ନା ନାହିଁ ନୀଟ ଏକ୍ସାମ୍ ର କ୍ୱେଶଚିନ ବାହାରି ହେଲା ଗୋଟେ କୋଉଠି ତାମିଲନାଡୁ ରୁ କୋଉ ଗୋଟେ ଜଗାରେ ହଁ ମରିଗଲାବାଉ ଲଏଡା ଆରେ ଏ ବାହାରୁଛି କେମିତି ସବୁଆଡେ ତ ସେମାନେ ବନ୍ଦ ବାନ୍ଦ କରିଦଉଛନ୍ତି ଟେଲିଗ୍ରାମ ବନ୍ଦ ହେଇଗଲା ସବୁ ବନ୍ଦ ବାନ୍ଦ ହେଇଗଲା ବାହାରୁଛି କେମିତି
ଯୋଉ ଚୋରକୁୁ ଚୋରି କରିବାକୁ ହେଲେ ତାକୁ ଯେତେ ବଡ ତାଲା ତୁ ପକଉଥା ସେ ଚୋରି କରିବା ଟା କରିବ ହିଁ
ଆମର ଏଠି ମଝିରେ ଗୋଟେ ଥର ସାପ ବାହାରିଥିଲା ଜଣଙ୍କ ଘରେ ପଶିଯାଇଥିଲା ହଁ
ତ ଘରୁ ବାହାରୁଥିଲା ସାପ
ମୋ ଘରୁ ନୁହେଁ ତଳେ ସେ ପୁରା ମାନେ ସାଇଟ ରେ ସାଇଡ ରେ ଯୋଉ ଅଛି ସେ ପୁରା ଜିନିଷ ପତ୍ର ଗଦା କରିକି ପୁରା ଅଳିଆ ଗଦା କରିଦେଇଛି ସେଇଥିରେ ସେମାନେ ଉଇ ହୁଙ୍କା ଭଳିଆ ବଡ ବଡ ହୁଙ୍କା ଅଛି ସେଇଥିରେ ବାହାରୁଥିବ ଗରମ ହେଲା ମାନେ ହ
ହୁଁ ହୁଁ
ସଫାକଲେ ସିନା ହବ ସେ କେତେବେଳେ ସଫା କରୁନାହାନ୍ତି ସେ ଭିତରକୁ ଯିବାକୁ ବି ଡର ଲାଗୁଛି ସେପଟେ ମୋର ଖାଲି ପାପୋଚ୍ଛ ପଡିଗଲା ମୁଁ ଯାଇଥିଲି ଯେ ମୁଁ ଖାଲି ଭଗବାନଙ୍କୁ ଡାକି ଡାକି ଆସିଲି ପ୍ରଭୁ ନ ବାହାରୁ ପ୍ରଭୁ ନ ବାହାରୁ କାହିଁକି ନା ବାଇଚାନ୍ସ କୋଉ ଗାତ ପାଞ୍ଚଟା ନା ଛଅଟା ଗାତ ଅଛି ଗାତରେ ଗୋଡ ପଡିଲା ସ୍ଵାହା
ହଁ ଦେଖିକି ରହୁଥିବୁ ଆଉ ତୁ ବା କୁଆଡେ ତା ସହିତ ବୁଲିବାକୁ ଯାଉ ସବୁବେଳେ ସନ୍ଧ୍ୟା ବେଳକୁ
କୁଆଡେ ଯାଉଛି ବା
ତୁ ତ କହୁଥିଲୁ ଏଇଠି କୋଉଠି ପାଖରେ ଗୋଟେ ପାର୍କ ଟାଇପ ର ଅଛି ସେଠିକି ଯାଉଛୁ ସନ୍ଧ୍ୟାବେେଳେ
ପାକ ନାହିଁ ପାଣି ପାଣି କାହା ସହିତ ନୁହଁ। ଏକୁଟିଆ। ପାଣି ପାଣି ହଁ।
ହୁଁ ହୁଁ।
ହୁଁ ହୁ। ତତେ ଓଡିଆ ଗୀତ ଭଲ ଲାଗେ କି ହିନ୍ଦୀ ଗୀତ।
ଓଡ଼ିଆ ତତେ।
ଓଡିଆ ଭଲ ଲାଗେ।
ହୁଁ।
ଓଡିଆ ଗୀତ ଆମମାନଙ୍କର ଗର୍ବ।
ଗର୍ବ।
ଏବେ ଯୋଉ ଛକି ଶୁନ ମୁଭି ଟା ଆସିଛି ବଢିଆ ହେଇଛିଲୋ ଟ୍ରେଲର ଇଏ ଦେଖୁଥିଲି। ହୁଁ।
ତୁ ଦେଖୁଛୁ।
କାଇଁ ଦେଖିବିନି। ଚାରିଧାମ ମୁଭି ଦେ। ଦେଖିଲି ବଢିଆ ଲାଗୁଥିଲା କୁହୁଡି ମୁଭି ବି।
ଆମେ ଆମେ
ଭଲ କରୁଛି ରେ ଦେଖେ।
ସିଏ ଭଲ କଲେ କରିଥାଉ ଗୋଟେ ଯେଉ ମଣିଷର ଚରିତ୍ର ଠିକ ନାହିଁ ସେମିତିଆ ମଣିଷର ଆମେ ଦେଖୁନା।
ଏମିତି କହନା ନା ଗୋଟେ ହାତରେ କେବେ ତାଳି ବାଜିବନି ବର୍ଷାର ବି କୋଉଠି ନା କୋଉଠି ଭୁଲ।
ନାଇଁ ନାଇଁ ନାଇଁ ଯଦି। ଭୁଲ ଅଛି ସେ ବାହାହେଇଥାନ୍ତା ତ ଆଉ ଗୋଟେ। ମାନେ ଛାଡପତ୍ର ହେଇଛି କି ନ ହେଇଛି ସାଙ୍ଗେ ସାଙ୍ଗେ ହେଇଗଲା।
ସେ ଆଗରୁ ସମ୍ପର୍କରେ ଥିଲା ଜାଗୃତି ସହିତ ଜାଣିଲୁ କି।
ଏଇଟା ସେଥିପାଇଁ ତ ଗୋଟେ ଆଗରୁ କରିଛନ୍ତି। ଆଗରୁ ଏଇ ଚାଲ ଟା ବନେଇଛନ୍ତି। କେମିତି ହେଇଥାନ୍ତା।
ହଁ। ବିଚରା ବର୍ଷା ଫସିଗଲା ବର୍ଷାଟା ଭଲଟା ତାର ଯୋଉ ଏବେ ଗଲା ନା କୁଇନ ନା ୱାଇଫ ସେଇଥିରେ ପୁରା ଦେଖେଇଛି ତା ଷ୍ଟୋରି ଜୀବନ କାହାଣୀ ପୁରା ଦେଖେଇଛି ରିଅଲ ମାନେ କଣ କଣ ହେଇଥିଲା କଣ କଣ ନାହିଁ ସବୁ ଦେଖେଇଛି। ଭଲ ଲାଗୁଛି। ମୁଁ ଟିକେ ଦେଖିଥିଲି। ତାର ଫିଲିମ୍ ଆସୁନି କା କିନ୍ତୁ ଆର। ପୁରା ମାନେ ଘନାଘନ ଘନାଘନ ଫିଲ୍ମ ଆସୁଛି।
ଆସିବ ଭଲ ଲୋକଙ୍କୁ ଦୁନିଆରେ ଜାଗା ନଥାଏ ତ।
ହଁ।
ବୁଝିଲୁ ଭଲ ଲୋକ।
ସେଟା ମାନେ ଭଲ ନାଚି ପାରୁନି ଆଉ ଫୁଲି ଗଲାଣି ନା ଭଲ ନାଚ ଚିପାରୁନି ଆଉ।
ମତେ ଭଲ ଲାଗୁଛି।
ଭଲ ଲାଗୁନି ମତେ ଫିଲ୍ମ ଭଲ ଲାଗୁଛି ତାର କର୍ମରେ ଗୋଟେ ଷ୍ଟୋରି ଅଛି ମାନେ ଭଲ ଦେଇଛି। ଆଉ ଚାରିଧାମରେ ବି ଗୋଟେ ଭଲ ଦେଇଛି ବାପା ମା ଉପରେ ଗୋଟେ ପିଲାର କର୍ତ୍ତବ୍ୟ ମୁଁ ତା ପାଇଁ ଦେଖୁନି ମୁଁ ଫିଲ୍ମ ଏଇଥିପାଇଁ ଦେଖୁଛି ମତେ ଭଲ ଲାଗୁଛି।
ଭଲ ବାଟ ଦିଏ ନା ନା ସମାଜ କୁ ଭଲ ବାର୍ତା ଦେବ ବୋଲି ଦେଖୁଛୁ ନା।
ହୁଁ।
କିଛି କିଛି ବାର୍ତା ଫାର୍ତ୍ତା କିଛି ନାହିଁ। ସେମାନେ ପଇସା ରୋଜଗାର କରିବେ ଆମେ ଲୁଟେଇ ହେବା କ
ହ ସେଇଟା ତ ସତ କଥା।
ଦେଖେ ସେ ଯୋଉ ଅଁ କମେଡି କରୁଛନ୍ତି ନା ବର୍ଷା ଗୁଲୁଆ।
ହଁ ହଁ ହଁ।
ସେ ଗୁଲୁଆ ବିତ ସେମ୍ ଜିନିଷ କଲା ନା ଅନୁଭବ ଯେମିତି କହିଲା ମୋ ସହିତ ଶାରୀରିକ ସମ୍ପର୍କ ରଖିବାକୁ ଦଉନଥିଲା।
ତାପରେ ଅନୁଭବ ମାନିଥିଲା ଅନୁଭବ ମାନିଲା କହିଲା ମତ ମତେ ଦଉଛି ଯେ ମୁଁ ଶାନ୍ତି ନୁହଁ।
ହ ତ ଆଉ କଣ ଟା ଦରକାର ଥିଲା? ନାଇ ଏତେ ସୁନ୍ଦରୀଟା ସେ ମାନେ ତା ପଛରେ ହଜାରେ ପଡିଥାନ୍ତା ତୋ ଟାଇପ ର ଗୋଟେ ଥାର୍ଡ କ୍ଲାସ, ମାନେ ଥାର୍ଡ ଡିଭିଜନ ସବୁ ଜିନିଷ ରେ ପାଇଥିବା ପିଲା କୁ କାହିଁ ସେ ବାହା ହେଇଥାନ୍ତା।
ସେ ପୁଣି ତାର ଆକ୍ସିଡେଣ୍ଟ ଯୋଉ ହେଇଥିଲା କଣ ତା ଗୋଡ ଭାଙ୍ଗି ଯାଇଥିଲା ପୁରା ତିନି ମାସ ପୁରା କରିଛି ସେବା କରିଛି।
ହୁଁ ହୁଁ। ଏ ପୁଅ ମାନଙ୍କର କିଛି କାମ ଧନ୍ଦା ହଉ ତୁ ରଖ ହେଲା।
ହୁଁ।